ହ୍ୟାଲୋ।
ଟିକେ ଟିକେ ରୁହ ଲାଇନ୍ ରେ ଥାଅ।
ହଁ। ହ।
ୟସ୍ ତମେ ଉଣେଇଶିରେ ଆସି ବନା। ହେଲା
ହଁ କି
ନା କଣ କହୁଛ ଭାଇ ଭଉଣୀ ସାରା ଆସି ସେଇ କଥା କେବେ ଆସିବ ଉଣେଇଶିରେ ଆଉ ଭଲ ଭଲ ହବ ତିନି ଜଣ ରହିଯ ହଁ
ହୁଁ
ମଝି ସେ ସେ ଶିବ ସାର୍ ଙ୍କର ସରି ସେ ସାରଙ୍କର ସାଙ୍ଗ ହୁଁ ପରେ ମୁଁ ପରେ ଫୋନରେ କହିବି ହେଲା ଆଉ କଉଠି ମାର୍କେଟ ରେ
ନାଇଁ ଅ ଅ ସେ ଘରେ
କା କା କା କା
ୟାକୁ କଲ କରିୁଥିଲି ଯେ ବିପିନ କୁ ଆସିବା ବଲଥିଲା ଆମର ବିପିନ ନହିଁକ
ହଁ
ମୁଁ ତା କଲ୍ କରିଥିଲି ତାଙ୍କର ଆଜି କଣ୍ଥଗ୍ରାମ ହଉଛି ତ।
ନା ଇଏ ତାଙ୍କର ଏଇଠି
ନାଇଁ ଗାଁରେ
ଓହୋ ଏ ମଣ୍ଡଳି ପ୍ରୋଗ୍ରାମ କ
ନାଇଁ ନାଇଁ ଗାଁ ପ୍ରୋଗ୍ରାମ ହଁ ଆସ ବଲ ଥିଲା
ହୁଁ ହୁଁ
ନ ଏଇଠୁ କିଇ ମ କାରଣ ନାଇଁ ବା ହବ ଆଠୁ ଜଣଥା ହେଲେ ପନ୍ଦର ପାଖାପାଖି ହେଇଯିବ ପନ୍ଦର ତ ନ ତ ବାର ତାରଖ
ହ
ହବ ମାର୍କେଟ ମାର୍କେଟ ମାର୍କେଟ ପହଞ୍ଚିଲା ପରେ ସେ ଆାଁ
ଏ ଏଇଠୁ ଗଲାବେେଳେ କଣ ଆଗ ଆଗ ସୁମିଥା ହେର ତାପରେ ତମର ତାପରେ ବିପିନ ର।
ତାଙ୍କର ଅଲଗା ସପୋର୍ଟ ମାର୍କେଟରୁ। ଅଲଗା ରୁଟ।
ଅ ଘର ଉଠ
ହୁଁ ଆସ ଭଲଥିଲା ଦେଖିିବା। ପରେ ମେଘ ମେଘ ବର୍ଷା ବର୍ଷା ହଉ ଯିବାକୁ ବି ସେଆଡେ ବର୍ଷା ହଉଛି କି? ଆଁ ହଁ ହଁ କୁହ
ଭାଇନାର ସେ ଟିକ୍ ଫାଇନା ସେ ଟିଚର ସିଟଟା ହେଇଯାଇଛି ପୁରା। ହେଲା କି ପୁରା ତାଙ୍କର ଜବ ସିକ୍ୟୋର ହେଇଯାଇଛି ପୁରା ତ ଖାଲି ନିଯୁକ୍ତି ମେଳା କରିକି ନିଯୁକ୍ତି ମେଳାରେ ମିଳିବ ଆଉ। ତ ଭାଇ କହୁଥିଲେ ପରେ ଗୋଟେ କେରକେରା କରିବା ବୋଲି କହୁଥିଲେ।
ହୁଁ ତମେ ତମେ ଆଇଲେ ତ ଭାଇନା ସାଙ୍ଗେ ଆଇବ ତିନି ଜଣ ମିଶିଲେ ରେଡି ଆଉ ବଡ ଗ୍ୟାସ ଟା ଧରିକି ପଳେଇବା ଆଉ। ନା କଣ? ହଏନା ଯିବେ ଉଣେଇଶ କୋଡିଏରେ ଯିବେ ଘରକୁ।
ହଁ।
ଆସିବେ ଚବିଶରେ ଏକ୍ସାମ ଅଛି।
ବା କେତେ?
ହୁଁ ପରା।
କି ଏକ୍ସମ୍ ଅଛି କି ଚବିଶରେ ଚବିଶରେ
ତାଙ୍କର ଯୋଉ ପିଜିର।
ଆଚ୍ଛା ଆଚ୍ଛା ଆଛା ହେ ସରିନିନା
ନା ଏଇଟା ସରିନି।
ଓହ୍ ଆଉ
ସରଲା ଭେ ନା ଦିଦି ଘର ତ
ହଁ ଓ ହୋ ହୋ
ହଁ।
ପିଲ ଅଛନ୍ତି ନା
କଣ କହିଲ?
ପିଲା
ପିଲା ଅଛନ୍ତି। ଉପରେ
ହୁଁ ହୁଁ କେତେ ପିଲା ଅଛନ୍ତି। କିଏ କିଏ ଆସୁଛନ୍ତି ଏବେ। ପିଲା ସବୁ ଆଉଛନ୍ତି ବୋଧେ।
ଲାଇବ୍ରେରୀରୁ ଆସୁଛନ୍ତି।
ହୁଁ ହୁଁ। ହେଲେ ସେଟା ବାହାରିଲା କି?
କୋଉଟା? ସେଟା ବାହାରନି। ଏବେ ଇଏ ଫୁଡ ସି ଫୁଡ ସିକ୍ୟରିଟି ରୋଡ ବାହାରିଛି।
ହଁ କି କେତେଟା ବାହାରିଛି?
ସେଇଟା ପକେଇଦିଅ ନହେଲେ ଫୁଡ ସିକ୍ୟୁରିଟିରୁ
ଦେଖିଆ ନା କଉଠି ତ ହଉନି ପକାଇବା ପାଇଁ ଇଛା ଲାଗୁନି। ପକେଇ ଦେବା କା
ଟିକେ ଗୋଟେ କି ଏଟା ଇନଫରମେସନ୍ ଗୁଡା ଆସିଛି।
ହଁ।
ନିଶ୍ଚୟ ସମାନ ସମୟ ପାଇଁ କେତେ ଏତବେଳ କଣ ଏଠିକ ମୁଣିି
କୋର୍ଟରାଜ
ହଁ
କୋଟ ରୁ ଆସିକି କୋଟ ରୁ ଆସିଛି ଇନଫର୍ମେସନ କହୁଛି।
ଏଇଠୁ ସେଇଡଠୁ
ହ ହୋ ହୋ।
ହୁଁ। ତ ମୁଁ ଆଉ ଟିକେ ପରେ କହିବିିନିକି
ହୁଁ।
ରୋଜ ରୋ ଇଏ ଇଏ କେତେ କେବେ ଯିବ କି କଳିଙ୍ଗା?
ଇଏ-ଏ-ଏ କେଜାଣି କେବେ ଯିବ? କହିନିି ପରା
ତାର ଛୁଟି ବଢିଲାଣି ନା ନାଇଁ କେଜାଣି ଅଠର ଯାଏ ଲାଷ୍ଟ ବୋଧେ ତାର।
ହଁ। ହଁ ଅଠର
ତାହେଲେ ତାକୁ ଚବିଶରେ ଆକା ଡାକିବା ଆଉ। ତାହେଲେ ତାକୁ ଚବିଶରେ ରା ରା ଡାକି
ହଁ। ହଁ ହଁ।
ଚବିଶ ଏରା ଏକା ଆସ କାହିଁକି ଆଉ ଏତେ ଫୁର୍ତ୍ତି ହେଇପାରିବନି।
ଏଥର ପ୍ରିୟ ଭଲ ଆଁ
ହଁ ପରା
ତୋର ପ୍ରିୟ ଗୋଟେ ଭଲ ଭଲ ଚାନ୍ସରା ଅଛି ଓଏ। ମାନେ ଇଏ ବି ବଡ ହେଇଚି - ମୋର ଏବେ ଭାକେନ୍ସି
ହଁ ଓକେ।
ହଁ ପରା ଭେକେନ୍ସି ପୁରା ବଢେଇ ଦେଇଛି ବହୁତ ଚାନ୍ସ ଅଛି। ଦି ମାସ ପଢିଲେ କାମ ଦବ। ହଁ ଦି ମାସ ଆସିକି ଆଉ ସେ ପଢାପଢ଼ି କରିଦେବ ନହେଲେ ହେଲା।
ହୁଁ।
ଆହୁରି ଗୋଟେ ଏକ୍ଜାମ ଆଉ କିଛି ନାହିଁ ତାର।
ହୁଁ।
କାଲି ବ ବର୍ଷା ଲାଗିଚି ସିଆଡେ।
ଇଆଡେ ବର୍ଷା ହେଲା କାଲି। ହାଲକା
ହଁ।
ସେ ଭାଇର ଲୁନ୍ ୱାନ୍ ହେଲା କି ନାଇ ବା।
ନାଇଁ ହେଲାନି।
ପଇସା ମାଗୁଚି କଣ କଣ ମାଗୁଚି। କ
ହଁ ଆବ
ଆଉ ଅନଲାଇନ ଲୋନ କାହାର କରନି ବିଚାରିଆ ହବନି ଆଉ‌।
ନାଇଁ।
ସଳ ଦୀରାତି ଆମେ ଶୋଇଲେନି ନା।
ହୁଁ।
ହେଲାନି ସେଇଥିଲା ଗୋଟ ଖୁସିିଲାଗିଥାନ୍ତା।
ହଁ ହେଇଥିଲେ କିଛି ଲାଗିନଥାନ୍ତା।
ହ। ତମେ ଏଇଠୁକୁ ଆଇିଲ ନହେଲେ ଆଉ ଗୋଠେ ଥର ଟ୍ରାଏ କରିଦବା ହେଲା। ଦେଖା ହଉ କାଳେ ପାଇଯିବ ବି। ସେ କ୍ରେଡିଟ୍ ବି ର ଅପଡେଟ୍ କଣ ଆସ ଏଲ କଣ ଦେଖେ ଦେଖିଦେଇକି। ତର ତ ଆଣ
ଆମ ସେଇଭଳିଆ ବିଜାର ପଇସା ନଥିଲାବେେକୁ ବାନ୍ଧିଲା କଣ ବିଜାର ନ ବାଧିଲେ ଡିଉ ହେଇଯାଉ
ଦେ କଦର୍ଯ୍ୟ ତମେ ସବୁ ଟାଇମଲି ବାଧିଛ ତ
ଟାଇ ମୋର ଗୋଟେ ମାସରୁ ରହିଯାଇଛି ଆଉ ହେଇଛି ଆଉ
ସେଟା କେତେ ଡିଉ ପଢିଛି ଚାରିଶହ ପାଞ୍ଚ ଜଣ ପଢୁଥିବ ଆଉ। ନା ଆସ
ପଇସା ପଇସା ଟିକ ପଇସା ପଇସା କି ସତରେ ହେଇଯିବା ପାଇଁ
ତ ନେକ୍ସଟ ଡିୁ ବି ତର ପେଡିଙ୍ଗ ରିବ ବତ
ହ। ନାଇଁ ଏଇଟା ଗୋଟେ ଅଛି। ନେକ୍ସଟ ଅ ଦେଖିଆ। ମୋରବରା ସେଇଟା ହେବ କହିକି ପଲିବା ନହଲେ ମୁଁ କରିନଥାନ୍ତି ଦେଖିଲା ବେଳକୁ ହେଇନି ଏଯ୍ୟନ୍ତ ବିର ଲାଗେ।
ହୁ ହୁଁ।
ଏଟା ହେଇଥିଲା। ଆଉ ତିନିଟା ଅଛି ଭାଇ ଏଇା ବାନ୍ଧିଲେ ଆଉ ଦି ଟା ରହିବ ଏଟା ଜୁନ୍ ନାଇଁକି ଜୁଲାଇ, ଅଗଷ୍ଟ, ସେପଟେମ୍ବର ଆଉ ତିନି ଟା ରହିବ।
ଓ ବାନ୍ଦଦବ ସେଟା କଣ ଅଛି।
ହଁ ତ ବିଜାର ଲାଗୁଛି।
ଇଆଡେ ପିଟି ହେଲେ ନାଇଁ ନାହିଁ ଗୋ ଇଆଡେ ତୋମର ପିଏ ପିଏ ତମର ସବୁ ମାଲ ଦେଇ ଦେଇଥିଲେ ଭଲ ହେଇଥା
ମୁଁ ହଁ ମୁଁ ସେଇ ଇଏରେ ଏକା କଲି ହେଲା ସେ ଆଶାରେ ତ ତ ଆୟୁ ଏକାଥରେ ଦେଇ ଦେବେ ବୋଲି ମୁଁ କଲିି ନହେଲେ କରିନଥାନ୍ତି, ତ କୁଆଡେ ଲେ ବା
ହଁ ଗୋଟେ ମୋଟା ଅଙ୍କ ରହିଯାଇଛି ଇଆଡେ ନାହିଁ କି। ଯିଏ ଆଇଲା ବେଳେ କେବେ ସାଙ୍ଗସନ୍ କରିବେ କଣ କିଛି ଗ୍ୟା
ସେଇ ଏକା ପରା କେବେ କରିବା କେବେନ୍ ହଁ
ଆଉ ଗୋଟେ ବଢିଆ ଇନଫର୍ମମେସନ ଦେବି ମୋତେ ମନେ ପକେଇବ ଆଁ। ତମେ ଖାଲି ଆଇଟି ଡି କହିବ ମୁଁ କହିବି ହେଲା।
ହଉ ହଉ ହଉ। ହଉ ହଉ ମୁଁ ରଖୁଚି ହେଲା, ହଁ, ହଁ। ଓ, ଓ,